ହ୍ୟାଲୋ।
ହଁ
ହ୍ୟାଲୋ।
ହଁ ଦିଦି କଣ
ହଁ ଖାଇଲି ଏବେ ଏ ଏ ଗ ଡେଇ ହଉଚି ଆଉ। ତମେ ଖାଇଲଣି? ଆମର ହେଇଥି
କଣ ରୋଷେଇ କରିଥିଲେ ଆଜି?
ବଡି, ଆଳୁ ବାଇଁଗଣ ବେସର ଆଉ ରଜନା ପକୁଡ଼ି ତରକାରୀ ଡାଲି ଭାତ ଆଉ।
ହ ବହୁତ ବଢିଆ।
ତମେ ଖାଇ ସାରିଲଣିି?
ହଁ ମୁଁ ବି ଏବେ ହିଁ ଖାଇଲି।
ଅଁ ହଁ ତମର କଣ ରୋଷେଇ ହେଇଥିଲା?
ଆମର ବି ସେଇ ବଡି ପକେଇକି ଗୋଟେ ତରକାରୀ କରିଥିଲେ ମା। ଆଉ ଭା
ହୁଁ।
ହ।
ତୁମ ଆଡେ ଗରମ ହଉଛିି ଆଜି ଦେବସ୍ନାନ ପୂର୍ଣିମା ଆଜି। ମନ୍ଦିର ଯାଇଥିଲେ କି?
ନାଇ ପର ଯାଇପାରୁନି।
କୋଦି ଯିବେ ର?
ଆଜି କଣ କରିବେ ସଂନ୍ଧ୍ୟାରେ?
କଣ କରିବି କିଛି ନାଇଁ, କି ବଜାର ଟିକେ ଯିବାର ଥିଲା ଯିବୁ ଆଉ।
ପୁରୀ କଣ କହିଲେ?
ରଥଯାତ୍ରାରେ ପୁରୀ ଯିବେ କି ରଥଯାତ୍ରାକୁ?
ହଁ ଯିବାର ତ ଅଛି ଯେ ଦେଖା ଯାଉ କଣ ହଉଛି ଯେମିତି ଗରମ ହଉଛି ଜାଗା ବି ହଉଛି ଯିବାକୁ ଡର ଲାଗୁଛି ଦେଖିବା ଯଦି ଭଗବାନ ଚାହିଁବେ ଯିବୁ ନହେଲେ ନେଟ ହ୍ୟାଲୋ।
ଖାଇସାରିଲଣି?
ହଁ ଏବେ ତ ଖାଇଲି ଆଉ।
ତମ ଘରେ ସମସ୍ତେ ଭଲ ଅଛନ୍ତି?
ଆରେ। ତମ ଝିଅ ସ୍କୁଲ ଗଲାଣି?
ହଁ ଝିଅ ସ୍କୁୁଲ ଯାଇଛି ଏବେ। ଦଶ ଟା ବେଳେ କେ ଯାଇଛି।
କଣ ତାକୁ ଦେଇକି ପଠ ଉଚ ଟିଫିନ ନା ସେ ସ୍କୁଲରେ ଖାଉଛି?
ଗଭମେଣ୍ଟ ସ୍କୁଲରେ ପଢ଼ୁଛି ତ ସ୍କୁଲରେ ଖାଇବାକୁ ଦିଆହଉଛି ଆଉ ଘରୁ ଜଳଖିଆ ଆ କି ଭାତ ଯେତେବେଳେ ଯାହା ଥିଲା ଖାଇକି ଯାଉଛି ଆଉ।
ହଁ ହଁ ଭଲ ଭାତ ତରକାରୀ ଦଉଛନ୍ ସରକାର କାହିଁ ଖାଇବନି ଛାଡିବ।
ହଁ ସ୍କୁଲରେ ଖାଇବାକୁ ଦିଆହଉଛି ଘଣ୍ଟେରେ ଏବେ ଖାଇଥିବ ଏବେ ଘଣ୍ଟେ ସାଢ଼େ ଘଣ୍ଟେ ହେଲା। ଆଉ ଉଁ ଖାଇଦଉ ତାପରେ ଚାରିଟାରେ ଆସିବ ଆଉ।
ହଁ ଚାରିଟାରେ ଆସିଲେ ପୁଣି ଖାଇକି ଯିବ ଟିଉସନ ଆଉ ନାଇକି?
ହଁ।
ହୁଁ ହୁଁ। ଆଉ ଦିଦି ତମ ଆଡର କଣ କଣ ସବୁ ଜାଗା ଅ ଛି ବୁଲିବା ଜାଗା କହୁନ?
ହଁ ଏବେ କେତେ ଯାକ ପିକନିକ୍ ସ୍ପଟ ଅଛି। ଜାଗା ଯାକ ପିକନିକ ଯ ଯାଉଛନ୍ତି। ଆମେ ଯାଇନୁ ଥରେ ଦି ଥରେ ଏମିତି ଯାଇଛୁ ଆଉ।
ତମେ କଣ କଣ ଜାଗା ସବୁ ବୁଲିଚ?
ଆମେ ପୁତୁଡ଼ି ଯାଇଚୁ। ଆଉ ଉର୍ମାଗଡ଼ ଆମର ଏଇଠି ଅଛି। ପୁତୁଡ଼ି ଜଳପ୍ରପାତ ଅଛି। ଉର୍ମାଗଡ । ପ୍ରପାତ ଅଛି। ଆହୁରି ଅଛି ଅନେକ ଜାଗା ମୁଁ ଜାଣିନି ନା ମନେ ପଡ଼ୁନି। କେତେ ଯା ଜଳ। ପ୍ରପାତ ଅଛି ଆମେ ଏମିତି ଗୋଟେ ଦୁଇଟା ଯାଇଛୁ ଆଉ।
ହଁ ଆଉ ଗୋଟେ ଜାଗା ମୁଁ ଦେଖଥିଲି ସେ ଏମିତିରେ ବାହାରିଥିଲା ତ କନ୍ଧମାଳରେ ହିଁ। ଏମତି ଗୋଟେ ଜାଗା ବା ବାଲିଗୁଡା ପାଖରେ ଯାଇଛୁ ସେଟା?
ହଁ ହଁ ବାଲିଗୁଡ଼ା ନାହିଁ ଯିବା ଯିବୁ ଯିବୁ କହୁଥିଲୁ ଆଉ ଭାଇନାଙ୍କର ଟାଇମ୍ ହେଲାନି ତ ଯାଇନୁ। ଗଲୁନୁ ଆ।
ସେଇଟା ମୁଁ ବି ଇନଷ୍ଟାଗ୍ରାମରେ ଦେଖିଥିଲି ଯିବା ଯିବା ବୋଲି କହୁଥିଲି ସେଇଟା ପୁରା କୋହୁଡ଼ି ହେଇକରି ପୁରା ମାନେ ବାହାର ସେ ଯେଉଁ ଏ ଯେଉଁ ବାହାର ଦେଶ ଜାଗାରେ ଯେଉଁ ସେଇଟା କଣ କହୁଛନ୍ତି ସେଇ ଜାଗା ଭଳିଆ ହେଇଥିଲା ଆ।
ହଁ ସେ ସିମଲା ଆଉ ଉଟି ଭଳିଆ ନାଇଁ କିି।
ମନାଲି ମନାଲି ସିମକ ଏଇ ଯାକ ଏଇ। ଭଳିଆ ହେଇଥିଲା ଆ ଯିବୁ ଯିବୁ କହିଲୁ ଭାଇନାଙ୍କର ଟାଇମ୍ ହେଇଲାନି ତ ଆଉ ଯାଇପାରିଲୁନୁ ଆଉ।
ହଁ ସେଇଟା ତ ମୁଁ ଦେଖୁଥିଲି ଯେ ଏତେ ସୁନ୍ଦର ଦେଖା ଯାଉଥିଲା କୁହୁଡି କୁହୁଡି ପୁରା ହେଇକି
ଓହୋ।
ପୁତୁଡି ଯାଇଛ ରାସ୍ତା
ଯାଇଚ ରାସ୍ତା ଭଲ ଅଛି ନାଁ ନାଇଁ ରାସ୍ତା କିଛି ଭଲ ନାହିଁ ପୁରା ବେକାର ରାସ୍ତା ଆମେ କାହିଁକି ଯାଇ ଆସିଲୁ ବୋଲି ଭାବୁଥିଲୁ ପୁରା ରା ଆମେ ଆସିଲା ବେଳେ ଗାଡ଼ି ଖରାପ ହେଇଗଲା ନୂଆବର୍ଷ ଦିନ। ଯାଇଥିଲି ଥରେ ଏବେ ଦୁଇ ବର୍ଷ ତଳେ ବୋଧେ ଯାଇଥିଲୁ।
ଗାଡ଼ି ଖରାପ ହୋଇଗଲା ଆମେ ଅଟୋ କରିକି ଯାଇଥିଲୁ କି ନହିଁ ଆସିଲା ବେଳକୁ ଖରାପ ହେଇଗଲା ଅଧା ବାଟାରେ ଚା ଆମେ କେତେ ହଇରାନ ହେଇକି ଆସିଲୁ ଫୋନ ବି ସେ ସେଇଠି ଫୋନ ବି ଲାଗୁନି ନେଟୱାର୍କ ରହୁନି କିଛି ନାହିଁ ପୁରା ଜଙ୍ଗଲ ଭିତରେ ପୁରା।
ଏଇଟା ଅଟୋ ବାଲାକୁ ଡାକିଲେ
ସେ ଅଟୋ ଡ୍ରାଇଭର ତାଙ୍କ ଗ୍ୟାରେଜର ଲୋକମାନଙ୍କୁ ଡାକିଲେ ସେକେ ତିଆରି କଲେ ଆମେ ଆଉ ମୋ ମା ଭଉଣୀ ମୋ ଝିଅ ମୁଁ ହେଇକି ଚାଲି ଚାଲି ଆସିଲୁ ଆଉ ମୋ ସ୍ଵାମୀ ଆଉ ମୋ ଭାଇ ଯାଇଥିଲେ ତାଙ୍କେ ସ୍କୁଟିରେ ବାଇକରେେ ପଳେଇ ଆସିଲେ ଆମେ ଅଟୋରେ ଯାଇଥିଲୁ ଆମେ ଚାଲି ଚାଲି ଅଧା ବା ପାଟକୁ ଆସିଲୁ ସେମାନେ ପୁଣି ଆମ ମୋ ଭାଇ ମୋ ସ୍ୱାମୀ ଆସିଲି ମୋତେ ମୋ ଭଉଣୀ ମା କୁ ନେଲେ ଅଟୋ ତିଆରି ହେଲାକୁ ବାପା ମା ସେମାନେ ଆସିଲେ।
ଏମିତି ଅସୁବିଧା ହଉ ତାହେଲେ ନାଇଁ କି ଗୋଟେ ଗୋଟେ ଜାଗାକୁ ଯିବା ପାଇଁ।
ହଁ ହଁ ସେଇ ଜାଗା ଫାଷ୍ଟ ଆମେ ସେ ଯାଇଥିଲୁ ଫୁଲବାଣୀରେ ରହିଲାଠୁ ପିଲାବେଳଠୁ ସେ ଫାଷ୍ଟ ଯାଇ ଯାଇ ଥିଲୁ କେବେ ଯାଇନଥିଲୁ ଏଇଟା ଅସୁବିଧା ଏମିତି ଭଗିଲୁ ସେବେଠାରୁ ଆଉ ଯାଇନୁ ଏବେ ଦି ବର୍ଷ ହେଲା ଲଉ ଯାଇନୁ କୁଆଡେ।
ହଁ ଆଉ କୋଉ ଜାଗା କ ଯିବା।
ଆଉୋଜା ଖୋଜେଇିବା ପାଇଁର ଖୋଜ ଏମତି ହେଲା ବୋଲି ହଁ। ନାଇଁ ମ ହଉ।
କଣ କରିବା ଏମିତି ତ ହୁଏଉ ଗୋଟେ ଗୋଟେ ଜାଗା ଏମିତି ରାସ୍ତା ଖରାପ ଥାଏ ଯେହେତୁ ଏମିତି ହୁଏ ଆଉ।
ତମେ ପଟେ କେଉ କେଉଁ ଜାଗା ଅଛି ବୁଲିବା ପାଇଁ?
କ କଣ କହିଲେ?
ତମ ପଟେ କୋଉ କୋଉ ଜାଗା ଏମତି ଅଛି ବୁଲିବା ପାଇଁ ଭଲ ଜାଗା
ହଁ ଆମ ପଟେ ବି ଭଲ ଭଲ ଜାଗା ଅଛି ଆମ ଗାଁରେ ବି ସମୁଦ୍ର କୂଳ ଅଛି।
ହୁଁ
କେତେବେଳେ ଆସ ବୁଲିଯିବ?
ହଁ ହଁ ଆସିବା, ଚନ୍ଦ୍ର ମା ସକାଳୁଥିବ ସବୁବେଳେ ଆଉ ହଁ ସମୁଦ୍ର ମାଛ ଖାଉଥିବ ସବୁବେଳେ ଆଉ
ହଁ ହଁ ଏମିତି ଗାଁ, ଆମେ ବି ତ ବାହାରେ ରହୁଛୁ
ଓ ହୋ ସମୁଦ୍ର ମାଛ ଖାଉଛ ଗାଁ କୁ ଗଲେ?
ହଁ ମିଳେ ତ ଭଲ ଲାଗେ ଖାଇବା ପାଇଁ।
ହୁଁ ହୁଁ। ତୁ ସବୁବେଳେ ସାଦା ଖାଉଛ କି ମାନେ ଆମିଷ ଖାଉଛ?
ନାଇଁ ଖାଉଛୁ, ମାଛ ଖାଉଛୁ ତ
ହୁଁ ହୁଁ ମାନେ ସପ୍ତାହକୁ କେତେଥର ଖାଉଛ ଆମିଷ?
ସପ୍ତାହକୁ ଏମିତି ବୁଧବାର, ଶୁକ୍ରବାର ଆଉ ରବିବାର
ହୁଁ, ଘରେ ଖାଉଛନ୍ତି, ମଙ୍ଗଳବାର ହଁ ହଁ
ହୁଁ ଆଉ ବାକି ଦିନ ଗୁଡା ନିରାମିଷ ଆଉ
ନିରମିଷ ଆଉ
ନାଇଁ ମୁଁ ମଙ୍ଗଳବାର ଖାଉନି ପରା
ଓହ, ମଙ୍ଗଳବାର କଣ ପାଇଁ ମାନେ ଖାଉନୁ କଣ ହବ କରୁଛୁ
ଖାଉଛୁ, ସପ୍ତାହକୁ ଚାରି ଥର ଆଉ ତମେ ଯେମିତି କୋଇଲ ଶୁକ୍ରବାର, ମଙ୍ଗଳବାର ବୁଧବାର, ରବିବାର, ଚାରି ଥର ଆମିଷ ଆଉ ଚାରି ଦିନ ଆମିଷ ଚାରି ଦିନ ମାନେ ତିନି ଦିନ, ସାଧା ଆଉ
ହୁଁ, ମଙ୍ଗଳବାର ଖାଉନି ଗୋଟେ ପୂଜା କରାହେଇଥିଲା ତ, ଘରେ ସେଇଠୁ ଛାଡି ଦେଇଛୁ ଆଉ
ହ ତମ ବାପା ମା ଖାଉଛନ୍ତି, ତମେ ଖାଉନ? ହ ବାପା ମା ଖାଉଛନ୍ତି, ତମେ ଖାଉନ କି?
ହଁ ସେମାନେ ବି ଖାଉଥିଲେ ପୁଣି ମଝିରେ ଆମ ବାପା ତ ଲୋକ, ଖାଲି ଆଇଁଷ ଖାଇବେ, ଆଇଁଷ ଖାଇବେ ହେଲେ, ଖାଇଦେଲେ ଆଉ
ଆକେ ମାନେ ଆମିଷ ପ୍ରତି ଭାରି ପ୍ରିୟ, ଆଉ ନାଇକି ଆମେ ତ ଛାଡିକି ରହିପାରିବେନି, ଆଉ ସେଥିପାଇଁ
ହଁ ପରା ସେ
ଓ ହୋ ସବୁବେଳେ ଖାଇକି ଅଭ୍ୟାସ ହେଇଯାଇଥିବ ତ ଆଉ ନାଇକି
ସେଇଟା ଖାଇଲେ କିଛିିନ ତାପରେ ତ ଆଉ ଖାଇଲେ ଆମିଷ ଖାଇବା ଆରମ୍ଭ କଲେ ଆଉ
ଓ ହ ହ ହ ହଉ, ହଉ
ହୁଁ କିଏ ଆଉ ତାଙ୍କୁ ବୁଝେଇବ, ଖାଆନ୍ତୁ।
ହଁ ହୋ ହ ଅବୁଝା ଲୋକ, କିଏ ବୁଝେଇବ ନାଇଁକି? ନେଲେ ଘରେ ଏମତି ପୂଜା ଟେ କରାହେଇଥିଲା ନହେଲେଏ ଏଇମାନେ ମାନିକି ଚଳିବି କି କଣ, ଭିବି ଭାବିବା ଭାବିବା ଭାବିବାର ନାଇଁ।
ନା ସେ ସକାର ନାହି
ଯାହା ପାଉଛି ମାନେ ଯାହା ହଉଛି ଆଉ ମୁଁ ଖାଇବି ମୋର ପେଟ ପରିଲେ ଗଲା।
ହଁ ହଁ ଠିକ କଥା କହିଲେ।
ହେଁ ହେଁ ହେଁ ହେ।
ହଁ କଣ ଆଉ କହିବି ବାପା ଲୋକ ତ ଖାଉଛନ୍ତି ଖାଆନ୍ତୁ ଆଉ। ହା ଲୋ। ହାଲୋ। ହାଲୋ। ହାଲୋ।